ଓ।
ହ୍ୟାଲୋ?
ହଁ ଶୁଣା ଯାଉଛି ମୋ କଥା?
ହଁ ହଁ ମୋ କଥା ଶୁବାହଉଛି?
ହଁ ହଁ ଶୁଭାହୋଉଛି କୁହ?
ଆ ହ। ଆଉ ଫେରେ କଣ କରୁଛନ୍ତି ଏଇନା?
କିଛି ନାହିଁ। ଏଇଠି ବସିକି ଦେଖୁଛି। ଛାତ ଉପରେ ଅଛି। ଏଟା ଆମ ଘର ସାଇଡ ରେ ସବୁ ପୁରା ବିଲ। ବିଲ ଆଉ ଗଛ ଫଛ ଅଛି। ଏଠି ବର୍ଷା ହଉଛି ଏଠି ବସିକି ଝରକା ପାଖରେ ଦେଖୁଛି।
ନାଇଁ କହୁଥିଲେ କଣ ଛାତ ଘରେ ବସନ୍ତି?
କଣ ହେଲା?
ନାଇଁ ନାଇଁ କଣ କହୁଥିଲେ ଛାତ ଉପରେ ବସିଛନ୍ତି ତ।
ହଁ ଏଇ ଛାତ ଉପରେ ହିଁ ବସଛି। ମାନେ ଆମର ଉପର
ଉପର ଘରେ ଆଚ୍ଛା ଆଚ୍ଛା।
ବର୍ଷା ହଉଛି ତ ଏ ଘର ଭିତରେ ବସିକି ଦେଖୁଛି। ଏମିତିରେ ବି ନେଟୱାର୍କ ପାଉନି।
ହଁ ନେଟୱାର୍କ ଈସୁ ତ ବହୁତ ହଛି ଏ ବର୍ଷା ସକାଶେ। ଆମ ଆଡ଼େବି ବର୍ଷା ଛାଡିଗଲାଣି।
ହୁଁ ଛାଡ଼ିଗଲାଣି ବି ସେ ପୁଣି ହବ ଆଉ କିଛିସମୟ ପରେ ଏମିତି ଛାଡୁଛି ହଉଛି। ଏମିତି ଚାଲିଛି।
ସେ ଆପଣ ଖାଇସାରିଲେଣି? କଣ ଖାଇଲେ ଆଜି?
ପଖାଳ, ଆଳୁ ଆଉ ଆମ୍ବ ଆଉ ଗୋଟେ କଣ! ଗୋଟେ ଖଟା ନା କଣ ଥିଲା। ମୋର ପଖାଳ ଆଳୁ ହେଇଗଲେ ଭଲ। ଆଉକିଛି ଦରକାର ନାହିଁ। ଆଳୁ ଭର୍ତ୍ତା।
ଓ ଆଳୁଭର୍ତ୍ତା ଓ ଛା ଛା ମୁଁ କହିଲି ବୋଧେ ଗୋଟା
ଆ ଗୋଟା ଆଳୁ କେମିତି ଖାଇବି? ହିଁ ହିଁ
ନା ନା ମୁଁ କଣ ନା ମୁଁ କଣ ମଣିଷଟି?
ନାଇଁ ନାଇଁ ମୁଁ ମଜା କରୁଥିଲି ଭାଇ।
ଆଉ ମଣିଷ ଜୀବନ ତ ଏଇଆ ହସି ମଜାକ୍ ଆଉ କଣ? ଆଜି ଏ- ଇ ଏବେ କଥ କଥା ହ ଅଧଘଣ୍ଟା କି ଘଣ୍ଟା ପରେ କି ଗୋଟେ ମିନିଟ୍ ପରେ କାର୍ କଣ ହେଇଯିବ କିଛି କହିହବ।
ହସେଇଟା ତ ସତ କଥା।
ବାସ ଯେତେ ଦିନ ମୁଁ ଜାଣିବା ଯେତିକି ଦିନି ମାଛ ଧଂସାର ରେ ସେତିକି ଦିନି ଖୁସି ବାସି ରେ ବଞ୍ଚ ଆରାମ୍ ସେ ବିନ୍ଦସ୍ ରେ କା ସହିତ କିଛି ଝଗଡା ମଗଡା କର ନାହିଁ ବାସ୍ ଠାକୁରଙ୍କୁ ଡାକିକି ବଞ୍ଚ।
ହଁ ସେଇଟା ତ ସତ କଥା। କିନ୍ତୁ ସବୁ ଜିନିଷ ସେ ହେଇପାରିବ ନା ସବୁ ଭଲରେ ଯାହାହେଲେ ବି କିଛି ନା କିଛି ତ ଖରାପ ହବ।
ହଁ ସେଇଟା ତ ସତ କଥା ଯେମିତି ଦିନ ହଉଚି ରାତି ହଉଚି ସେମିତି ଭଲ ବି ହଉଚି ଖରାପ୍ ବି ହବ।
ହଁ ଖରାପ୍ ବି ଆସଯିବ।
ଆପଣ ଫାଙ୍କା ଟାଇମ୍ରେ କଣ କରିବାକୁ ଭଲ ଲାଗେ ଆପଣଙ୍କୁ?
ଫାଙ୍କା ଟାଇମ୍ ରେ ଫାଙ୍କା ଟାଇମ୍ ରେ ମୁଁ ଏବେ ତ ଘରେ ଅଛି ଏବେ ମୁଁ ତ କୁଆଡ଼େ ଯାଏନି ଆମ ଘର ପୁରା ଗାଁ ର ଲାଷ୍ଟରେ। ତ ସବୁ ପିଲା ଆସନ୍ତି ଏଇଠି ଖେଳିବା ଲାଗି ତ ମୁଁ ଟିକେ ଏଇ ଭାଇମାନଙ୍କ ସାଙ୍ଗରେ ଟିକେ କ୍ରିକେଟ୍ ଖେଳିଦିଏ ଆଉ ଏବେ ଯୋଉ ରଜ ହେଇଥିଲା ତ ମୋ ଭାଇ ଆସିଥିଲା ସେ ମତେ ଶିଖି ଦେଇଥିଲା ତାସ୍ ଖେଳିଆ। ତ
ଆଚ୍ଛା ତାସ ଖେଳ-ତାସ ଖେଳ ଜାଣିଚନ୍ତି ଆପଣ?
ହଁ ମୁଁ ଖାଲି ରଙ୍ଗ
ମାନେ?
ରଙ୍ଗ କରନ୍ତିନି
ନା ତାମାନେ ଆପଣ ଜାଣିନାହାଁନ୍ତି।
ମୁଁ କୁ ମାନେ ତମର ଆଉ- ଆଉ କୋଉ ଟାଇପ ର ହୁଏ କି ସେପଟେ?
ନା ନା ଦେଖ ରଙ୍ଗ ଯୋଉ କରନ୍ତି ସେଇଟା ବୁଝିପାଇଲେନି ତା ଦେହେରେ ଚାରିଟା ପ୍ରକାର ରହୁଚି ଗୋଟେ ଠିକ୍ କିରେ ରହୁଚି ଗୋଟେ ନାଲ୍ ପାନ୍ ରହୁଚି ଗୋଟେ ଚିଡିକା-ଚିଡିଆ ରହୁଚି ଗୋଟେ ଏ ସ୍କା ରହୁଚି। ହଁ ସବୁ ଯାକ ଦୁଇରୁୁ ହଁରେ ଭାଇ ବାର୍ଷ ପର୍ଯ୍ୟନ୍ତ ଅଛି ଟିକା ପର୍ଯ୍ୟନ୍ତ ଅଛି।
ହଁ।
ହଁ। ହୁଁ ତାପରେ ରଙ୍ଗ ଯୋଉଟା ଜାଣିଛନ୍ତି ମାନେ କଣ ମାନେ ସିଏ ଅଧିକା ଡାକିବ ମାନେ ଧରି ନିଅନ୍ତୁ ଆପଣ ପାଞ୍ଚେ ଡାକିଲେ ମୁଁ ଆପଣଙ୍କ ପାଖରୁ ଛଅ ରେ ନେଇ ଆଇଲିି ଆପଣ ଦେଇଦେଲେ ମତେ ମୁଁ ରଙ୍ଗ କରିବି ସେଇଟା ମୁଁ ନୁଚେଇକି ରଖିବି ନା।
ହଁ।
ରଙ୍ଗର କାମ ହେଲା ସେଟା।
ହଁ ସେଇ ସେଇଟା ହିଁ କହୁଚି ସେଇଟା ହିଁ ମୁଁ ଜାନଚି ଆଉ ଗୋଟେ କଣ ଗୋଟେ କଣ କହୁଥିଲେ ସେ ଆଉ ଇଏ ମୁଁ ସେଇ ଥର ଗୋଟେ ଥର ଫାଷ୍ଟ ଟାଇମ୍ ପାଇଁ ଖେଳିଥିଲି ତାଙ୍କ ସହିତ ମତେ ସେ ଏମିତି ହିଁ ବତେଇଥିଲେ ମାନେ ଯଦି କମ ବି ଥିବ ତାହେଲେ ଯୋଉଟା ରଙ୍ଗ ଟା ଯଦି ଲୁଚେଇକି ରଖଥିବ ଲାଷ୍ଟକୁ ପକେଇକି ନବ ନା।
ହଁ।
ହଁ ସେଇଟା ହିଁ ସେତିକି ମୁଁ ଅଳ୍ପ ଜାଣିଛି ଗୋଟେ ଥର ହଁ ଖେଳିଛି।
ସେଇଟାକୁ ଆମ ଏପଟରେ ଖାଲି ଜୋକର ଖେଳ କହନ୍ତି ତାକୁ।
ଓହୋ ମୁଁ ଆମର ଟ ସବୁ କହିଲେ କି ରଙ୍ଗ ଏଇଟା ହଉଛି ରଙ୍ଗ ଆଉ ଗୋଟେ କଣ ଥିଲା ମୁଁ ତା ତା ନାଁ ଟା ମନ
ହଁ ଜୋକର ଆଉ ସେ ରଙ୍ଗ ରଙ୍ଗ କରିବ ସେ ଏଇଟା ହଉଛି ନର୍ମାଲି ଖେଳ ଆଉ ଗୋଟେ ଅଛି ଟ୍ୱେଣ୍ଟି ନାଇନ୍ ଖେଳ ଆଉ ଗୋଟେ ଅଛି କଲ ବ୍ରେକ୍।
ନା ନା ମୁଁ ଏତେ ସବୁ ଜିନିଷ ଜାଣିନି ମୁଁ ଖାଲି ଏଇ ନର୍ମାଲ ଟା ହିଁ ଜାଣିଛି।
ହୁଁ ତା ନାଇଁ ତାସ ରେ ବହୁତ ଗୁଡିଏ ଖେଳ ଅଛି। ଆଉ ଆପଣ ଝିଅ ପିଲା ତ ଲୁଡୁ ଖେଳ ଯାଣିଥିବ ଯାହା ବି
ହଁ ହଁ ଲୁଡୁ ତ ଜାଣିଚି ଲୁଡୁ ଏବେ ତ ଏକାଟିଆ ବି ଅନଲାଇନ ରେ ଖେଳି ଦଉଛି।
ଆଛା ନାଇଁ ଅନଲାଇନରେ ଏବେ ତା ଦେରେ ବି ଫାସିଲିଟି ଅଛି ଅନଲାଇନ ରେ ଟିମେକୁ ଡାକିକି ବି ଖେଳିପାରିବ।
ହଁ ହଁ ସେଇଟା ତ ଅଛି। ସେଇ ଅନଲାଇନ ରେ ନା ମାନେ ଆମ ନିଜ ଲୋକ ତ କେହି ନଥିବେ ସବୁ ଅନନ ଲୋକ।
ନାଇଁ ସେଇଟା ଯୋଉଟା କହୁଛନ୍ତି ସେଇଟା ନ ମାନେ ନର୍ମାଲଟା ଆପଣ
ହଁ ତମେ ଯୋଉଟା କହୁଛ ପାସ୍ ଆ୍ ପ୍ଲେ ରେ ଯୋଉଟା ନିଜ ଲୋକଙ୍କୁ ହଉ ଇନଭାଇଟ୍ କରି ଖେଳିବ।
ହଁ ସେଠି ଫ୍ରେଣ୍ଡ ଅପସନ ଅଛି ସେଥିରେ ନିଜ ଲୋ
ହଁ ହଁ ସେଇଟା। ସେଇଟା ଯେତିକି ଟିକେ କଷ୍ଟ କାହିଁ ନା ସମସ୍ତେ ସେ ସବୁବେଳେ ମାନେ ଆଭେଲେବୁଲ ନଥିବେ ନା। ହଁ। କିନ୍ତୁ ଅନଲାଇନରେ ହଁ ମୁଁ ତ କମ୍ପ୍ୟୁଟର ସାଙ୍ଗରେ ଖାଲି ଖେଳେ।
ଉଁ ହୁଁ। ଠିକ୍ ଅଛି ଦେଖିବା ଆପଣ ଆମକୁ ଥରେ ଖଣ୍ଡେ ମୌକା ଦିଅନ୍ତୁ। ଉଁ ଦେଖିବା ଆପଣ ଆମକୁ ହରାଇ ପାରୁଛନ୍ତି ନା ନାଇଁ।
ହଉ ଠିକ ଅଛି ଖେଳିବା କେବେ ଗୋଟେ ଆଉ କାମ ସବୁ ସରୁ ଖେଳିବା ଆଉ।
ହୁଁ ଆପଣଙ୍କ ଘରେ କିଏ ବେଶୀ ଭଲ ପାଆନ୍ତି?
ସେମିତି କିଛି ନାଇଁ। ଏମିତି କହିବାକୁ ଗଲେ କେହି ଭଲ ପାଆନ୍ତିନି ଏମିତି କହିବାକୁ ଗଲେ ଭଲ ପାଆନ୍ତି ସମସ୍ତେ। ସେମିତି କିଛି ନାଇଁ। ଚାଲିଛି ତ ଏବେ ଠିକ ଠାକ ଆଉ ଛୋଟବେଳେ ମାନେ ଜାଣିପାରୁଥିଲେ ଏବେ ଆଉ ଜଣା ବି ପଡୁନି।
ନାଇଁ ଜଣା ପଡୁନି ନୁହେଁ ସେଇଟା ଆମେ ବୁଝିପାରନ୍ତିନି।
ହଁ ସେଇଟା ସେଇଟା ବି ସତକଥା ଆମେ ବୁଝିପାରିନ
କିନ୍ତୁ ଆପଣ ଛୋଟବେଳ ଯଦି କହୁଛନ୍ତି ତାହେଲେ ଆପଣଙ୍କୁ ବେଶୀ କିଏ ପ୍ରୋଟେକ୍ଟ କରନ୍ତି ଘରେ? ମାନେ ଆପଣ ଗୋଟେ ଧରି ନିଅନ୍ତୁ ସପୋଜ କିଛି ନା କିଛି ଅଜାଣତରେ ଭୁଲ କରିଦେଲେ କି ଜାଣତରେ ଭୁଲ ହଉ କି ଅ ଯାଣତରେ
ତ ଆପଣ ମାନେ କାହା ପାଖରେ ଯାଇକି ଲୁଚନ୍ତି କାହାକୁ ଡରିକି?
ଜେଜି ଜେଜେମା।
ମାନେ ଜେଜେଙ୍କ ପାଖରେ ଲୁଚନ୍ତି ବାବାଙ୍କୁ ଡରିକି।
ହଁ।
ଆ ହା। କାଇଁ ବାବା ବହୁତ୍ ରାଗୀ ବୋଧେ ଆଉ?
ଏବେ ଟିକେ ଟିକେ ମିଶୁଚି। ଜେଜେ ଜେଜେମା ଗଲାପରେ କିନ୍ତୁ ଏବେ
ବାବା କଁ ପାଟି କରନ୍ତି ରୋଷେଇ ନାଁ କଣ?
ମାଡ଼ ମାଡ଼।
ଏରେ ଭାଇ।
ଏଇ ଡର ମାନେ ପୁରା ଭାଇର ମୋର ଛୋଟବେଳେ ଆମେ ଟିଭିି ଦେଖୁଥିବୁ ଯେମିତି ଦେଖିଥିବୁ ବାପାଙ୍କର ଗାଡ଼ି ସାଉଣ୍ଡ ଶୁବିଲା ପୁରା ଟିଭି ଫିବି ବନ୍ଦବାନ୍ଦ କରିକି ଗୋଟାଏ ଘରେ ଯାଇ ବହିଟାକୁ ଗୋଟେ ଖେଳିଦେଇ ବସି
ହିଁ- ହିଁ ହଁ ହାଁ
ନାଇ ଡର ମାନେ ପୁରା ଆ ବୋହୁତ୍ ଜୋର୍ ଡର ଖାଲି ନର୍ମାଲ ଡର ନୁହେଁ। ଏବେବି ଡରିଚି। ଏବେବି କରୁଚୁ ଏବେ କିନ୍ତୁ ଟିକେ ମିଶି ଗଲୁଣି କିନ୍ତୁ ଏବେବି ଡର ଅଛି।
ଆଚ୍ଛା ଏମିତି କିଛି ହେଇଛି ସିଚୁଏସନ୍ ଆପଣଙ୍କ ସାଙ୍ଗରେ ଯେ ଆପଣଙ୍କର ଭୁଲ୍ ନଥିବ ସାମ୍ନାବାଲା ପର୍ସନର ଭୁଲଥିବ କିନ୍ତୁ ଘରେ ଆପଣ ପାଟି ଶୁଣିଥିବେ?
ହଁ ଏଇଟାତ ପ୍ରାୟହିଁ ହୁଏ। ଏଇଟା ସବୁ ଟାଇମରେ ହୁଏ ମୋ ସହିତ।
ହଁ ସେଟା
ଘରେ ସବୁବେଳେ ନିଜ ଲୋକହିଁ ପାଟି କରିବେ ତାଙ୍କୁ ଯେତିକି ନପାଟି କରିବେ ଆମ ଘରେ ସେମିତିକି ମାନେ ଆଗ ନିଜଛୁଆଙ୍କୁ ପାଟିକରିବେ ତୁକାଇଁ ମିଶିଚୁ ତୁକାଇଁ ଇଏ କରିଚୁ କହିକି ତୋଭୁଲ୍।
ଖାଲି
ସାମ୍ନାବାଲା ଯାହା କରୁଥାଉନା
ହଁ ସେଇଟା ମାନେ ସେଇଟା ସମସ୍ତଙ୍କ ନାଇ ପ୍ରାୟ ଘରେ ସେଇଟା ଲାଗୁ।
ହଁ। ସେଇଟାବି ଗୋଟେ ଟାଇପର ଠିକ୍ କଥାଯେ କିନ୍ତୁ ଏମିତି କିଛିଟା ଏମରଜେନ୍ସି ଯୋଉଟା ଥାଏ ସେଗୁଟା କିନ୍ତୁ ସେଜିନିଷ ସମସ୍ତେ ବୁଝିବା କଥାନା। ହୁଁ ଚାଲିଚତ କଣ ଅଛ
ପରେ କହିବେ ତୁ ପ୍ରଥମେ ଯାଇଥିଲୁ କାହିଁକି।
ହଁ ସେଇଟାହିଁତ ଆଗେ ଭୁଲ୍ ହଉଚି ସେଇଟା ତୋଭୁଲ୍ ତୁ ଳଯାଇଥିଲୁ କାହିଁକି ତୁକହିଲୁ କଁପାଇଁ। ମୋ କଥା ଶୁଭା ହଉଚିନା କ୍ଲିୟରେ?
ହଁ ହଁ କଥା ବଗ-ବଢିୟା ସୁବାଯାଉଛି।
ମୋକଥା ଛାଡ଼ି ଛାଡ଼ିକି ଆସୁଚିକି?
ନା ନା ଠିକ୍ ଆସିଚି ମୁଁ ସେ ଟିକେ ପବନ ଦଉଚିତ ମୁଁ ସେଇଥିପାଇଁ ଭାବିଲି କଣ ଶୁଭା ହଉଚିକି ନାଇଁ।
ଅଁ ହଁ ହୁଁ ହୁଁ ହୁଁ। ନାଇଁ ଆମର ଏଠି ନେଟୱାର୍କ ଅସୁବିଧା ହୁଏନା ବର୍ଷାଫର୍ଷା ଟିକେ ହେଲେ ସେଟିକେ କଥା ମଝରେମଝିରେ ଛାଡ଼ିକି ସୁବାଯାଏ।
ସେଆମର ଏଠି ଏୟାରଟେଲ୍ ଗୋଟେ ନେଟୱାର୍କ ବସିଚି
ହୁଁ ହୁଁ।
ମାନେ ଆମର ଆକ୍ଚୁଲି ଏଠି ଫାଷ୍ଟ ଥିଲା ଜିଓ ତ ମୋର ଫାଷ୍ଟ ସିମ୍ ଥିଲା ଏ ଜି ମାନେ ଏୟାରଟେଲ୍ ମୁଁ ସେଇଠୁ ଦେଖିଲି ଘର୍ ଘର ପାଖରେ ଜିଓ ଯୋଉ ନେଟୱାର୍କ ଆସୁଚିତ ଜିଓ ପକେଇଦେଲି। ପୋ-ପୋଟେବୁଲ କରିଦେଲୁ ତାପରେ ସେଇଟା ଅ ହେଇସାରିଲା ପରେ ମୁଁ ସେଠୁ ସାଆଢ଼େ ଗଲି ସାଡା ଗଲାପରେ ସବୁ-ସବୁ ବାହାରେ ଗଲି ତ ନେଟ ନେଟ ଇସୁ ସବୁଆଡେ ସବୁ ଚାଲିଛି ନା କିନ୍ତୁ ମୁଁ ଏବେ ଘରକୁ ଆଇଲା ବେଳକୁ ଆମ ଘର ପାଖରେ ଘର ପଛ ପଟେ ଗୋଟେ ଏୟାରଟେଲ ନେଟୱାକ୍ ବସିଯାଇଛି। ତ ଏ ମୋ ର ଏଇନା ଏୟରଟେଲ ନୁହଁ ଜିଓ।
ହଁ ନାଇଁ ସେଇଟା କିଛି ନାହିଁ ଆପଣଙ୍କର ଟେଲିିଗାମ ଲାଇନରେ ଉଁ ଯେକୌଣସି ନେଟୱାର୍କ ମାନେ ଟାୱାର ଥାଉ ସେଠି ଆପଣଙ୍କର ଯେକୌଣସି ସିମ୍ ଥାଉ ସେଠି ସେ କାମ କରିବା କଥା କରିବ।
ଏଇୟା ଏଇୟା ଏୟଟେଲ ନେଟୱାର୍କ ମାନେ ଟୱାର ଟା ଅଛି। ଆପଣ ଯଦି ଏୟାରଟଲ ସିମ୍ ୟୁଜ କରୁଥିବେ ତ ଭଲ ନେଟ ନେଟୱାର୍କ ଟିକେ ପାଇବେ! ଯଦି ଜିଅ ଅଛି ଟିକେ ଏପଟ ସେପଟ ଉଣେଇଶ
ହଁ ଟିକେ ଏପଟ ସେପଟ ହଉଚି। ଆଉ ଟିକେ ବର୍ଷା ପାଗ ହେଲା ବେଳକୁ ଆହୁରି ଟିକେ ଖରାପ ହେଇଯାଉଛି ଆଉ।
ହଁ, ତାପରେ ଏଇନା ତ ଫାଇଭ୍ ଜି ହେଇଗଲାଣି ସବୁଆଡେ ଆଉ।
ହଁ।
ଅଟୋମେଟିକ୍ ଷ୍ଟଙ୍ଗ ନେଟୱାର୍କ ହଁ।
ଆମର ତଳ ଘରେ ଚାଲିଛି ଫୋର ଜି ଛାତ ଉପରକୁ ଆଇଲା ବେଳକୁ ଫାଇଭ୍ ଜି ଚାଲିଛି କି ବାହାରକୁ ଆଇଲା ବେଳକୁ ଫାଇଭ୍ ଜି ଚାଲିଛି।
ତାହେଲେ ତାର ରେଡିଏସନ ଟା ପାଉନି ତଳ ଘରକୁ?
ପାଉନି ପାଉନି ଗଛ ଫଛ ରହିଯାଉଛି ନା।
ହଁ। କନ୍ଦି ଜାଗା ଟିକେ ହେଇଯାଉଥିବ ଫାଇଭ ଜି ପାଇଁ ଟିକେ ଫାଙ୍କାଳିଆ ଜାଗା ଦରକାର।
ହଁ। ବହୁତ ଭଲ ଲାଗିଲା କଥା ହେଇକି। ହଁ ହଁ ହଁ।
ହଁ